ହାଲୋ।
ହାଲୋ।
ହଁ କଣ କରୁଚନ୍ତି?
ଏଇ ଖାଇକି ବାସନ ମାଜିକି ଆସିଲି ଆଉ। ଅଢେଇଟା ଦିଟା ଚାଳିଶି ହେଲା ଣି ଆଉ ଏଇ ଗରମ ଭାତ ଗରମ ଭାତ, ଆଳୁ ଭେଣ୍ଡି ଭଜା, ବାଇଗଣ ଫାଳି କରିକି ଭ ଜା, ମିକଚର, ପିଆଜ, କାକୁଡି। ସୁନୁସୁନିଆ ଶାଗ ଭଜା ହେଇଥିଲା। ସମସ୍ତେ ଖାଇ ପିଇକି ଗଲେ ମୁଁ ଆଉ କାହିଁକି ରହିବି ଦିଟା ଖାଇ ଦେଇକି ବାସନ ଫାସନ ଧୋଇ ଦେଇ ରୋଷେ ଷେଇ ଘର କାମ ସାରିକି ଆଇଲି ଆଉ ଆପଣ ଫୋନ କଲେ ଉଠେଇଲି ଆଉ।
ତମର ଭଲ ଖାଇବା କରିଚ ତାହେଲେ।
ଭଲ ଆଉ କଣ ସାଧା ତ ଆଉ। ଆଇଁଷ ଦିନ ହେଲେ ଆମର କିଛି ସାଧା ହୁଏନି। ସାଧା ଦିନେ ହେଲେ ତିନି ଚାରି ପ୍ରକାର ଦରକାର ଆଉ। ଆଉ
ଆଉ ଏତେ ପ୍ରକାର ଆଇଟମ୍ କହୁଛନ୍ତି କରିଛନ୍ତି ତେଣୁ ଏସବୁ ରୋଷେଇ କରିବାକୁ ତ ଭାରି କଷ୍ଟ ହଉଥିବ?
ନା ଆଉ କଷ୍ଟ ଆଉ କଣ। ଗ୍ୟାସରେ ତ ଆଉ କଣ କଷ୍ଟ କଣ ଯାହା ହଉ କରିବାକୁ ପଡିବ ଆଉ। କ ଷ୍ଟ ହଉ ଯାହା ହଉ। ଫ୍ୟାନ ବୁଲୁଚି ନା କଣ ଚଡ଼ଚଡ ହଉଚି। ଆଁ।
ହଁ ଫ୍ୟାନଟେ ବୁଲୁଚି ଆମର।
ହଁ ଚଡଚଡ ହଉଚି ସୁବୁନି କ୍ଳିୟର।
ହଁ ସେ ଫ୍ୟାନ ଟି ବୁଲୁଚି ତ ଆଉ ଟିକେ ଚଡ଼ଚଡ଼ ସାଉଣ୍ଡ ହଉଥିବ।
ହଁ।
କାନା ଯୋଉ କହିଲେ ଏତେ ରୋଷେଇ ବାସ କରୁଚନ୍ତି ମୋ କହିବା କଥା ହଉଚି ଯେ ଗ୍ୟାସ ଏବେ ଯୋଉ ଗରମ ହଉଚି ଆଉ ଗ୍ୟାସରେ ତ କଲାବେଳେ ଯାହା ହେଲେ ଟିକେ ଅସୁବିଧା ହଉଥିବ?
ଅସୁବିଧା ହେଲେ ଆଉ କଣ କରାଯିବ। ସାଧା ଦିନେ ପିଲାମାନେ କିଛି ଖାଇବେନି ଯାହା ହଉ ଟିକେ ଟିକେ କରିବାକୁ ପଡୁଚି ଆଉ। ଆଇଁଷ ଦିନେ ଗୋଟେ ପ୍ରକାର କରିଦେଲେ ତାଙ୍କର ଭଲ। ଆଉ କିଛି ଅସୁବିଧା ନାହିଁ। ଆଉ ସାଧା ଦିନେ ଛୁଆ ପରିବା ପତର ଶାଗ ଫାଗ ଖାଉନାହାନ୍ତି ତାଙ୍କ ନାଗି ଆଳୁ ଟିକେ ସିଜେଇ ବଘାରିବାକୁ ପଡୁଚି। ଆଳୁ ଭେଣ୍ଡି ଟିକେ ଥିଲା ଆଳୁ ଭେଣ୍ଡି ଟିକେ ଭାଜିଦେଲି। ଏଇମିତି ଆଉ। ଟିକେ ଟିକେ କଲେ ଆଉ ଦି ତିନି ପ୍ରକାର ହେଇଗଲା ଆଉ। କାକୁଡି ଥିଲା, ମିକ୍ ଚର ଆ ଆଉ
କହିବା କଥା ଏ ଦିନ ଆଜି ତ ହଉଚି ବାର ମଙ୍ଗଳବାର ତେଣୁ ମଙ୍ଗଳବାର ତ ଆପଣଙ୍କର ଆଇଁଷ ହଉନଥିବ ବୋଧେ?
ନା ଆମର ହୁଏନି।
ହଁ ସେଇ ଆଇଁଷ କଥା ତ ନାହିଁ। ଆଇଁଷ ନହେଲେ ବି ପିଲାମାନେ କଣ କରନ୍ତି ନା ଏଇ ବିରିୟାନୀ ହଁ ମାଗି ଏଇଗୁଡା ସବୁ ଖାଇବାକୁ ସେମାନେ ଭଲ ପାଆନ୍ତି। କିନ୍ତୁ ଘରେ ଯୋଉ ଖାଦ୍ୟ କରିବେ ହଁ ସାଧା କିଣି ଆଣି ଖାଇ ଦିଅନ୍ତି। ଆଉ କିନ୍ତୁ ପିଲା ତ ଆଜିକାଲି ଯାହା ମାନୁନାହାନ୍ତି କଥ ଯିବାର ସବୁ ଢଙ୍ଗ ଅଲଗା ପ୍ରକାର ହେଇଯାଉଚି।
ଆଉ ଖାଇ ଖାଇ ଦେଇକି ଆସିକି ବାନ୍ତି ଫାନ୍ତି କରୁଚନ୍ତି ଗ୍ୟାସ୍ ହେଇଯାଉଚି। କଣ ନା ମୁଁ ଖାଇବିନି ଦିହ ଗରମ ହଉଚି ତେଲ ମେଲ ପୋଡା ତେଲର ସେମାନେ କରୁ ଚନ୍ତି ତେଲ ମସଲା ଦେଉଚନ୍ତି କେମିକାଲ ଗୁଡାକ ଦେହ ଖରାପ ହଉଚି। ଇଏ ଅମାନିଆ ଛୁଆ ମାନୁଛନ୍ତି ନା କଥା। ଶୁଣୁନାହାନ୍ତି ଆଉ କଣ କରିବେ, ଯାହା କରୁଚନ୍ତି
ନାଇଁ ତମେ
ତମେ ଆଜିକାଲି ଦେଖ ଗୋଟେ ସାଧାରଣତଃ ଆଗରୁ ଗୋଟେ ଭୋଜି ଥିଲା। ଆମ ପିଲାଦିନେ ମୋର ମନ ଅଛି ଗାଁ ରେ, ଭୋଜି ହୁଏ ସେଇ ଦେଶୀ ଚାଉଳ ଳ ଭାତ କୋବି ତରକାରୀ ହେଇ ଥିବ, ଆଉ ପୋଟଳ ଆଳୁ ରସା ଗୋଟେ କରିଥିବେ। ରସା ହେଇଚି ମାନେ ଏ ବିଶ୍ୱାସ କରି ବେନି ଆମ ପିଲାଦିନେ ରସା କରୁଥିଲେ। ସେ ରସା ଆଳୁ ପୋଟଳରେ ହେ ରସାଟା ଏତେ ଟେଷ୍ଟ ଲାଗେ। ଆଚ୍ଛା ଖାଇସାରିଲା ପରେ ଗୋଟେ ଆରିସା ପି ପିଠା ଏଟାକୁ ଆମେ ଘି ପିଠା କହୁ। ସେ ଆରିସା ପିଠା ଗୋଟେ ଦିଅନ୍ତି। ଆଉ ତେଣୁ ସେ ଖାଇବା କେତେ ଥିଲା। ବର୍ତ୍ତମାନ ଭୋଜିରେ ଦେଖ ପିଲାମାନେ ଟାଉନ୍ ବଜାର ଉପରେ ଯେତିକି ପ୍ରକାର ସବୁ ଆଇଟମ ହୋଉଚି କିଏ କୋହୁଚି ତିରିଶ ପ୍ରକାର କିଏ କୋହୁ ଚାଳିଶ ପ୍ରକାର କେ କହୁଛି କୋଡିଏ ପ୍ରକାର ଏବୁ ଆଇ କହୁଚି। ସେ ଯୋଉ ପ୍ରକାର ଆଇଟମ ଆମ ସବୁ ଆଗରୁ ଜାଣିନଥିଲେ, ଏବେ ସବୁ ନୂଆ ନୂଆ ଆଇଟମ, ଯୋଉଟା କି ତେଲ ମସଲାରେ ତିଆରି ହୁଏ। ସେଇ ଜିନିଷ ଗୁଡା ଖାଇଲେ ଅଟୋମେଟିକାଲି ପିଲାଙ୍କର ଦେହ ଖରାପ ହବ। କିନ୍ତୁ ପିଲାମାନେ ତ ବୁଝୁନାହାନ୍ତି, କିନ୍ତୁ ତମେ ଘରେ ଶାଗ ଭଜା ଆଳୁ ଭଜା କି କଲରା ଚିପ୍ସ କଲ କଲରା ଟା ଭାଜିଦେଲ। ପିଲା ଆଉ ତାଙ୍କ ଖାଇବାକୁ ଯମା ରାଜି ତାଙ୍କୁ ରୁଚନୀୟ ଆଉ କିନ୍ତୁ ସେଇ ଖାଦ୍ୟ ଗୁଡାକ ଠିକ ଭଲ ଲାଗୁଚି। ଆପଣ ଭାତ ପାଞ୍ଚ ପ୍ରକାର ସାଧା ତରକାରୀ କରି ଖାଇଛନ୍ତି ଖାଇବେନି? ଆପଣ ବିରିୟାନୀ ଟେ କହିଦିଅନ୍ତୁ ସାଙ୍ଗେ ସାଙ୍ଗ ଛୁଆ ଖାଇଦେବେ ସେ ଖାଦ୍ୟ ଟା ଏତେ ମଧ୍ୟ ଏହା ହୋଉଚି ନା ନାଇଁ?
ହଁ ସେ ଏପଟେ କହିବେ ପେଟରେ ଜାଗା ନାହିଁ ଆମେ ଖାଇବୁନୁ, ବିରିୟାନୀ ଆସୁ ସେ କହିବେ ଆମେ ଖାଇଦୋବୁ। ପେଟରେ ଜାଗା କୋଉଠୁ ଅଛି କେଜାଣି ଏଇଭ ଆଇଁ ସବୁ ସବୁବେଳେ ନିର୍ଭର କର। କେମତି ଆଉ କଣ କରିବ ଆଉ ଆଉ ଖାଆନ୍ତୁ ଆଉ ଯାହା ପେଟ ତ ପୁରିବା କ ଆଉ କଣ କରୁଚ ଆଉ ତ ମାରୁନାହାନ୍ତି ଆଉ ଖାଇବାକୁ ହବ ତାଙ୍କୁ ତାଙ୍କ ପେଟ ପୁରିବା ଦରକାର ଯୋଉମିତି ହେଲେ ସାଧା ହୋଉ ଆଇଁଷ ହଉ ଯାହା ହଉ ଖାଉ ଆଉ କଣ କରିବେ କହିହବ ନା ଛୁଆଙ୍କୁ ଆଉ କିଛି, ଖାଇବେ ଆଉ କଥା ମାନୁନାହାନ୍ତି। ଆଉ କଣ କରିବା ଆଉ।
ସେ ଘଟଣା କଣ ହଉଚି ଏ ଖାଦ୍ୟ ଖାଇବାଟି ଯେତକି କଥା ନାହିଁ। ଏସବୁ ଦେହ ଖରାପ ଦେଖ ଗ୍ୟାସ ଗୋଟେ ଆମ ପିଲାଦିନେ ଗ୍ୟାସ କଣ ଆମେ ଶୁଣୁନଥିଲୁ, ଏବେ କିନ୍ତୁ ଦେଖ ଛୋଟ ପିଲାରୁ ଆରମ୍ଭ କରିକି ବଡ ଲୋକ ପର୍ଯ୍ୟନ୍ତ ସବୁବେଳେ ସମସ୍ତେ ମୋର ଗ୍ୟାସ। ହେଇଯାଇଛି ମୋର ଗ୍ୟାସ ହେଇଯାଇଛି, କିରେ କାଣା ଗ୍ୟାସ ହେଇଯାଇଛି? ଏମାନେ ପ୍ରାକୃତିକ ନାଚୁରାଲ ଖାଦ୍ୟ ଖାଉନାହାନ୍ତି, ଏମାନେ ସବୁ ଆର୍ଟିଫିସିଆଲ ଜିନି ଶ ସବୁ ଯଉ ଜି ଖାଉଛନ୍ତି ଯୋଉଡା କି ଦେହ ଖରାପ କରୁଚି ପେଟ ଗ୍ୟାସ ହୋଉଚି। ବଦ ହଜମି ହୋଉଚି ଆଁ ଦେହ ଗର ମ ହେଇଯାଉଛି ବିଭିନ୍ନ ପ୍ରକାର ରୋଗ ବି ହୋଉଚି ଏଥିରେ ଆଁ ଏଇ ସବୁ ସମସ୍ୟା ହଉଛି ପିଲାମାନେ ଆଜିକାଲି ଆଉ ବୁଝୁନାହାନ୍ତି।
ମେଡିକାଲରେ ଯିବେ ଦେଖିବେ ଖାଲି ଛୋଟ ଛୋଟ ପିଲା ମେଡିକାଲରେ ଭର୍ତି, ହେଇ ଖାଦ୍ୟ ସକାସେ ବା ଖାଦ୍ୟ ଖାଇକି। ନାଡର ପାଣି ଜମିଲାଣି, ନାଡର ସେ ଅମକେଇ ହେଲାଣି, ସେ ଛୋଟ ପିଲାଙ୍କର ବେ ଇ ଗ୍ୟାସ ହେଲାଣି ମୁଣ୍ଡ ଘୁରେଇଲାଣି ଛୋଟ ପିଲାଙ୍କର ବେଶୀ ମେଡି କାଲ କେଶ ଆପଣ ଯିବେ ମେଡିକାଲରେ ଦେଖିବେ ଛୋଟ ପିଲାଙ୍କର ଏଇଭଳିଆ ସବୁ କେଶ। ପଦାର ଖାଇବେ, ଘରେ ଖାଇବେନି, ପରିବା ପତ୍ର ସବୁଜ ପରିବା ଖାଇବେନି। ଖାଲି ଆମେ ପଦାର ଖାଇମୁ ଘରକୁ ଆସିନେ ଆରେ ଖାଇବୁନି କି ନା ମୁଁ ଖାଇ ଦେଇଯାଇଚି, କଣ ଖାଇନୁ ନା ଖାଇଦେଇ ଆଇଚି, ଆଉ ଆଉ ଏଇଭଳିଆ କଥା, ଆଉ କଣ କରିବା ଆଉ? ଯା ହବ ହବ ଆଉ କଣ କର
ତମେ ଯୋଉ ଗୋଟେ କଥା ଦେଖ ତମେ ଯେକୌଣସି ଘରେ ଦେଖ ଛୋଟ ପିଲା ଟି ସ୍କୁଲ ଯାଉଚି। ସେ କଣ କରୁଛି ନା ତାକୁ ଟିଫିନ ଦେବେ। କି ଆପେଲ ନେଇଯା ଅଙ୍ଗୁର ଦିଟା ନେଇଯା। ଆଉ ଏମିତି ସବୁ ଦେବେ, କିନ୍ତୁ ସିଏ ମନା କରିବ, କଣ ନା ମୁ ନେବିନି କାହିଁକି ନା ମତେ ମାଗି କରିକି ଦେ ମାଗି ଟା ଗୋଟେ ଏମିତିଆ ଜିନି ଶ ହେଇଯାଇଚି ଛୋଟ ପିଲା ମାନେ ତାଙ୍କ ପାଟିରେ କଣ ସେ ଟେଷ୍ଟ ଲାଗୁଛି। ମୁଁ ବି ସେ ମାଗି ଖାଇଛି ମତେ କାହି ଭଲ ଲାଗେନି, ସେ ମାଗି ଟି କି ଛୁଆ ଟିଫିନ ନେବେ। ତାକୁ ଖାଇବେ ସେ ତ ତାର ପେଟ ଆପଣ ଗୋଟେ ଦଶ ଟଙ୍କାରେ ମାଗି ଟେ କରିଦେବେ ସେ ତାଙ୍କ ଖାଇଦେବେ ଆପଣ ଏ ଟିକେ ଅଙ୍ଗୁର ଆପେଲ ସବୁ ଡାଳିମ୍ବ ଫଳ ଦିଅ ସେ ଛେ ଛୁଆ କହୁଛନ୍ତି ନା ଖାଇବୁନି। କିନ୍ତୁ ପ୍ରକୃତ ଏଇ ଖାଦ୍ୟ ଗୁଡା ଖାଇଲେ ଦେହକୁ ଭଲ, ପିଲାମାନେ ବୁଝୁନାହାନ୍ତି ଆଉ କଣ?
ବୁଝୁନାହାନ୍ତି ସେମିତି ଗ୍ୟାସ୍ ହଉଛି ବାନ୍ତି କରୁଛନ୍ତି ତାଙ୍କ ପାଇଁ ଆମେ ହଇରାଣି ହେଇଟା ଆଣେ ସେଇଟା ଆଣେ ଦେ। ଏମିତି ହଉଛନ୍ତି ଆଉ ଆମେ ଯୋଉ ରାନ୍ଧିଥିବା ତାଙ୍କ ପାଇଁ ସେ ନଷ୍ଟ ନା ଆଉ। ଆଉ କଣ କରିବା ଆଉ ଏଇ ପଦା ଜିନିଷ ତ ଗା ହଁ।
ଆମ ତଳ ଘରେ ଗୋଟେ ପିଲା ଅଛି ଛୋଟ ପିଲାଟେ। ସେ ଏଇଠି ଗୋଟେ ପାଖ ପ୍ରାଇଭେଟ ଇ ସ୍କୁଲରେ ପଢୁଛି ସେ ପିଲାଟି ସେଇଭଳିଆ। ତା ମାମା ତାକୁ ଡେଲି ଏମିତି ବାଡଉଛି ପାଟି କରୁଛି ଗାଳି ଦଉଥିବ। ହଁ ବାଡଉଛି ବେଳେ ବେଳେ। ସେ ଖାଇବାରେ ସବୁବେଳେ କହିବ ମୁଁ କିଣି ଖାଇମି ମୋତେ ପଇସା ଦେ ହେଠି କିଣିକି ଖାଇମି। ମୁଁ ସେ ବିରିୟାନୀ ଖାଇମି ମୁଁ ଇ ସ୍କୁଲ କୁ ଏଇ ଟିଫିନ ନେମି ଏମିତିଆ କରି ତା ମା ଧରି ଛେଚେ ପକେଇ ଛେଚିଲେ କଣ ପିଲା କହୁଛି ସେ ଖାଇବ। ନହେଲେ ତା ମାମା ବାପା ଠାରୁ ଜବରଦସ୍ତି ପଇସା ନେଇକି ଯାଇକି କିଣି ଖାଇବ ସେ ପିଲା ଏଇଭଳିଆ ଜିଦି ଧରି ସବୁବେଳେ ରହୁଚି। ମୁଁ ବି ବେଳେ ବେଳେ ତାକୁ ବୁଝାଏ। ସେ ଜମା ବୁଝୁନି ତା ମା ସେମିତି ଅଗାଣ୍ଡିଆ ଧରି ଛେଚେ ଧରି ପକେଇକି। ସେ ମାଇଲେ ଜମା ଶୁଣୁନାଇ ସେ। ଆଁ ସେ ପିଲା ଏତେ ମାନେ ଛୋଟ ପିଲା ତ ଦୁଷ୍ଟ ହେଇଯାଇଛି ଆଉ। ଆଉ ସବୁଠୁ ବେଶୀ ଖରାପ କଣ କରେ ଜାଣିଛନ୍ତି ସେ ଆମ ତଳେ ଗୋଟେ ଗାଡି ଟେ ଥୁଆ ହଉଛି। ସେ ସବୁବେଳେ କଣ କରେ ଆମ ଗାଡି ସିଟି ଚିରି। ନହେନେ ପଇସା ଆଣି ସେ ଗାଡିରେ ଗାରେଇବ। ବୁଝିଲେ କି ଛୋଟ ପିଲା କେତେ କଣ କହିବ। ମୁଁ ତାକୁ ତଥାପି ଗେଲା କରିକି ଚକୋଲେଟ୍ ଫକଲେଟ ବେଳେ ବଳେ ଦିଏ ସେ ଜମା ଶୁଣୁନି ଆଉ ହଁ ଏଇଭଳିଆ ସବୁ ଛୋଟ ପିଲାଙ୍କର ହାଲ ଏସବୁ ଆଉ ହଁ ଏ ତମେ କ କ୍ଷୀର ଗ୍ଲାସ ପିଇ କହନା ପିଇବନି
ଆପଣଙ୍କ ଗାଡି ସାଙ୍ଗ ତାଙ୍କର ଭାରି ରଗଡ ସେ ପିଲାଟିର
ନାଇଁ ସେ ଛୋଟ ପିଲାରେ ତ ସେ ବସି ଯାଉଛି ସେ ଗାଡି ଉପରେ ତା ଖୁସି ଲାଗୁଛି ଆଉ ବସିକି ହଣ୍ଡାଲ ଫେଣ୍ଡାଲ ହଲଉଛି ବସୁଛି ଆଉ ସେ ନଖରେ ସିଏ କଣ ଜାଣି କରେ ସେ ନଖରେ ଉଖାଡିକି ସିଟ ଚିରିବ ହଁ ଗାରେଇବ ହଁ ସେ ସବୁବେଳେ ଖାଲି ଅଙ୍କଲ ମୋତେ ଟିକେ ବୁଲଉନାହାନ୍ତି ଆଜ୍ଞା
ହଉ ବୁଲିଲା ସେ ତମ ଗାଡିରେ ଛିଣ୍ଡେଇଲା ଆଉ କଣ ଅଙ୍କଲ ସାଙ୍ଗର ବୁଲିକି ଛିଣ୍ଡେନି ଆଉ
ହଁ ଆପଣ ତାକୁ କ୍ଷୀର ତା ମା ତାକୁ କ୍ଷୀର ଗ୍ଲାସ ଟା ପିଇବା ପାଇଁ ଦବ କଣ ନାଁ ପିଇବିନି କଣ ନା ସେ ପାଖରେ ଗୋଟେେ ସେବ ଦୋକାନ ନା ଦେବ ଦୋକାନ କଣ ଗୋଟେ ଅଛି ସେ କହିମ ମୁଁ ସେ ଯାଇ ଥଣ୍ଡା ଆଣିବି ସେ ଆଇସ୍କ୍ରିମ ଆ ଇକୁ ଆଣି ଖାଇବ ଏଇ ଯେ ତା ମା ତାକୁ ଯେତେ କହିଲେ ବୁଝିବନି ସେ ବେଳେ ବେଳେ ଦରକାର ପଡ଼ିଲ ତା ମୋ ମା ତା ମା ପର୍ସରୁ ବି ପଇସା କାଢ଼ି ନେଇ ପଳଉଛି ନେଇକି ଯାଇକି ସେ ଦେବ ଦୋକାନରୁ ଯାଇକି ସେ ଥଣ୍ଡା ପି କ୍ଷୀର ଗ୍ଲାସ ଟା ପିଇବନି ଆ ଏଇଭଳିଆ ପିଲା କଣ ଆ-
ଯୋଉ ଗରମ ହଉଛି କ୍ଷୀର ତ ପିଇଲେ ଆହୁରି ଦେହ ଗରମ ହେଇକି ପେଟ ଝାଡା ହବ ପେଟ ଗରମ ହେଇକି ଆଉ ଥଣ୍ଡା ପିଏନି ଦିଏ ଥଣ୍ଡା ରହିବ ସେ ସେଇଥି ପାଇଁ କ୍ଷୀର ପିଏନି ଥଣ୍ଡା ପିଏ ଆଉ
ହ ସେ କଥା ହଉଛି ସେଇୟା ସେ ପିଲାମାନେ କଣ କି ଆଜିକାଲି ପିଲାମାନେ ଆପଣ ନୂଆ ନୂଆ ଖାଦ୍ୟ ସବୁ କମ୍ପାନୀ ତିଆରି କରି ଛାଡୁଛନ୍ତି ଆଉ ତା ସେ କମ୍ପାନୀର ଲେବଲ ଦେଖିକି ଆଉ ସବୁ ପିଲାମାନେ ୟୁଜ୍ କରୁଛନ୍ତି ସେଗୁଡା ଦେଖି ତେ ପିଲାମାନେ ବାଇ ହଉଛନ୍ତି ହଁ ଆମେ ଖାଇବୁ ଆଉ କଣ
ପିଲାମାନେ ଆ, ନୂଆ ନୂଆ ନୂଆ ନୂଆ ଦିନିଷ ଆସୁଚି। ଆଉ ନୂଆ ନୂଆ ଦିନିଷ ଆସୁଛି କମ୍ପାନୀର ସବୁ ଛୁଆଙ୍କର ଟିକେ ଖୁସି ଆଉ। ଆମେ ଏଇ ଜିନିଷ ଖାଇମୁ ସେଇ ଦିନିଷ ଖାଇମୁ ଆଉ କଣ।
ତା ନାଁ ଗୋଟେ କମ୍ପାନର ତୋମେ ନାଁ ଜାଣିିନଥିବ ସେ ପିଲା କିନ୍ତୁ ଜାଣିଥିବେ। ବୁଝିଲେ କି?
ଓହୋ, ହଁ କିଆ
ସେ ପିଲାମାନେ ମୁଁ ଦେଖିଛି ସେ କୌଣସି କଥା ନୁହଁ। ସବୁ ପିଲା ମାନଙ୍କର ଏଇ ଲକ୍ଷ୍ୟ ଆମେ ଖାଇବୁ। ଆଉ ତେଣୁ ଆଉ ମୁଁ ଗୋଟେ, ଆପଣ ବ୍ୟସ୍ତ ଅଛନ୍ତି କି?
ନା କଉନାହାନ୍ତି।
ହଉ ମୁଁ ତାହେଲେ ଏବେ ରଖୁଛି ପରେ କଥା ହବା।
ହଁ ଠିକ ଅଛି। ଓହୋ।